ହଁ ଜୟ ଜଗନ୍ନାଥ ଭାଇ।
ହଁ ଜୟ ଜଗନ୍ନାଥ ଆଉ କେମତି ଅଛନ୍ତି ନମସ୍କାର କେମତି ଅଛନ୍ ନ୍ତି।
ବହୁତ ବଢିଆ ଭାଇ ଆପଣ କେମିତି ଅଛନ୍ତି।
ହଁ ବହୁତ ବଢିଆ। ଆମର ଯୋଉ ଏଇ ମେଘ ପାଗରେ କୁଆଡେ ନ ବାହାରିକି ଘରେ ଘରେ ରହିବାର ମଜା ଅଲଗା।
ହୁଁ ହୁଁ ତ ଆପଣ କଣ ପକୁଡି ଫକୁଡି ଟିକେ କରୁଛନ୍ତି ବର୍ଷା ପାଗ କେମତି କଣ?
ପକୁଡି ତ ହେଇଥିଲା ସନ୍ଧ୍ୟା ବେଳେ ପକୁଡି ହେଇଥିଲା ଆଉ ଆମର ଆ ଦୁଇ ପହରେ ହେଇଥିଲା ଆମର କଣ କହିଲେ ଆମର ଟିକେ ମୁଢିରେ ଟିକେ ସୋରିସ୍ ସ ତେଲ ପକେଇକି ମିକ୍ସଚର ଟିକେ ପକେଇକି ଆଉ ପିଆ ଜ ପିଆଜ ଲଙ୍କା ଚପ ବରା ସବୁ ମିଶ ସେଇ ଘାଣ୍ଟିକି ଯୋଉ ପାଗ ଟା ହେଇଥିଲା ଓୋହ
ତ ଭାଇ ବର୍ଷା ପାଗରେ ତ ମାନେ ବହୁତ ଭଲ ଲାଗେ ଭାଇ ହଁ ଭାଇ ଠିକ କଥା। ଏଇନେ ବର୍ ବର୍ଷା ପାଗକୁ ତ ସେମିତି ମାନେ ମୁଢ ମିକ୍ସଚର ଟିକେ ହେଇଥିବ ସୋରିଷ ତେଲ ଟିକେ ମାରା ହେଇଥିବ ତ ମସ୍ ତ ଲାଗିବ ସେଇଟା ବି ତ ବହୁତ ବଢିଆ ଲାଗିବ।
ବର୍ଷା ଦିନର ମଜା କିଛି ଅଲଗା ପା କହିଲି। କିନ୍ତୁ କିନ୍ତୁ ଏଇ ଗୋଟେ ଟେ କଥା ହଉଛି ମାନେ ବାହାରକୁ ଯାଇକି କିଛି ଖେଳି ହଉନି। ସେଇଟା ହଉଛି ଖେଳି ହଉନି କି କୌଣସି ଜାଗାକୁ ଯାତାୟାତ କରିହଉନି।
ଆଜ୍ଞା ଆଜ୍ଞା ତ ସେଇଟା ହଉଛି ଟିକେ ଅସୁବିଧା। ଆଜ୍ଞା ଆଜ୍ଞା ତ ଆପଣ ଆପଣଙ୍କ ମାନେ ଆପଣଙ୍କ ଇଏରେ ଏଁ ବର୍ଷା ପାଗଟା ଭଲ ନା ଖରାପ।
ମୁଁ ଜାଣିବାରେ ଯେତିକି ଭଲ ସେତିକି ଖରାପ। କାହିଁକି ନା ଭଲ ଏଥି ଭଲ ଏଥିପାଇଁ ଯେ
ଆଜ୍ଞା।
ଆମର ଗ୍ରୀଷ୍ମ ଋତୁ ପରେ ଯେତିକି ସବୁ ମାନେ ଗରମ ହଉଥିଲା। ଏବେ ଯୋଉ ପକାରେ ବର୍ଷା ହଉଛି ସିଏ ପୁରା ମା ମାନେ କହିଲେ ପୃଥିବୀକୁୁ ପୁରା ଥଣ୍ଡା କରିଦେଇଛି ଯେତେ ସବୁ ଲୋକ ଲୋକ ମାନେ ଲୋକମାନେ ହୁଅନ୍ତୁ ଜୀବଜନ୍ତୁ ମାନେ ହୁଅନ୍ତୁ ଯେତେ ସବୁ ମାନେ ମାନେ ଉକ ଉକ ଖରା ପ୍ରଚଣ୍ଡ ରୁ ମାନେ କେତେ ଜୋରେ ଖରା ହଉଥିଲା ତାଙ୍କୁ ବହୁତ କଷ୍ଟ ହଉଥିଲା ନା ନାଇଁ ଗରମ ବି ବହୁତ
ବହୁତ ବହୁତ ହଁ ଭାଇ ବହୁତ
ହଁ ତା ଦାଉ ତା ଦାଉରୁ ଟିକେ ଆଜ୍ଞା।
ଆଜ୍ଞା ରକ୍ଷା ମାନେ ବହୁତ ରକ୍ଷା ପାଇଲେ।
ଆଜ୍ଞା ତ ତା ଦାଉରୁ ଟିକେ ମାନେ ପ ଅ ପୁରା ଆରାମ ମିଳୁଛି କହିଲା ଭଳିଆ। କେତେ ଜୀବଜନ୍ତୁ ଖରାରେ ଅଂଶୁଘାତରେ ମାନେ କହିଲାଳିଆ ଅଂଶୁଘାତରେ ବି ଲୋକ ମାନେ ମୃତ୍ୟୁବରଣ କରିଛନ୍ତି।
ଆଜ୍ଞା ଆଜ୍ଞା।
ବୁଝିଲେ ତ ସେଇଟା ବି ହଉଚି ବର୍ଷା ଦିନରେ ଆଜ୍ଞା, ତ ତାପରେ ବି ଆମ ବର୍ଷା ଦିନେ ବର୍ଷା ଦିନେ ଆମର କଁ ହଉଚି ନା ଅ ମାନେ ଯୁଆଡେ ବି ଦେଖିବେ ଆମର ଫସଲ ହଉ, ଗଛ ହଉ। ଚାରିଆଡେ ସମସ୍ତେ ଲଗଉଥିବେ ଦେଖିଥିବେ।
ଆଜ୍ଞା ଆଜ୍ଞା, ତ ମାନେ ଉ ବର୍ଷା ଦିନରେ ଦେଖ ବେ ଆମର ପରିବେଶ ଟେ ବହୁତ ସୁନ୍ଦର ଦେଖାଯାଏ ମାନେ ଆଁ ଗଛ ହଁ ବୃକ୍ଷ।
ଆମର ପରିବେଶ ପୁରା ସବୁଜରେ ପରିପୂର୍ଣ୍ଣ ହେଇଯାଏ, ଆଜ୍ଞା ଗୋ ଆଜ୍ଞା। ଯୋଉଟା ମାନେ ଯୋଉ ସମୟରେ ଗ୍ରୀଷ୍ମ ଋତୁରେ ପୁରା ମାନେ ଟାଙ୍ଗେରା ଭୁଇଁ ଦେଖାଯାଏ, ତା ଅନ୍ୟ ପା ପାଖରେ ବର୍ଷା ଦିନରେ ପୁରା ସବୁଜରେ ପରିପୂର୍ଣ୍ଣ ଏବଂ ବହୁତ ସୁନ୍ଦର ଦେଖାଯାଏ, ଆମ ପରିବେଶ ଟି।
ବ ହଁ ବହୁତ ବହୁତ ମାନେ ବହୁତ ମନୋରମ ଲାଗେ ଦେଖିବା ପାଇଁ।
ହଁ ବହୁତ ମନରମ୍ ବହୁତ ମାନେ ମନ ଖୁସି ଲାଗେ ସେଇଟା ଦେଖିବାକୁ। ବହୁତ ମଜା ଲାଗେ।
ହଁ, ତ କହିବାକୁ ଗଲେ ବର୍ଷା ଋତୁ ବି ବହୁତ ବଢିଆ।
ଆଜ୍ଞା ଆଜ୍ଞା, ବର୍ଷା ଋତୁ ବଧୁ ଆଉ ଗୋଟେ ବର୍ଷା ଋତୁର ଗୋ ଟେ ମତେ ଖରାପ ଗୁଣ ଲାଗେ ସେଇଟା ହଉଚି, ଲଗାତାର ଯୋଉ ବର୍ଷା ପକଉଚି ଏକାଥରେ ଲଗାତ ବର୍ଷା ପକଉଚି ଯାହା ଫଳରେ କି ନଈ ବଢି ହଉ କି ଆମର ଏମତି ରାସ୍ତାଘାଟ ରେ ପାଣି ଜମିବା ହଉ, କି କାଦୁଅ ପଙ୍କ ହଉ କି ଘରୁ ବି ବାହାର ନ ନ ବାହାରି ହଉଚି ସେଇଟା ହଉଚି ମତେ ଅସୁବିଧାର କାରଣ। ଦେଖାଯାଉଛି।
ଠିକ କଥା, ହଁ ଭାଇ ବଢିଆ କଥା କହିଲେ ଠିକ ମାନେ ସେଇଟା ତ ସତ କଥା। ତ ବାହାରକୁ ବି ବାହାରି ହଉନି, ତ ଘର ଭିତରେ ଏକା ରହିକି ମାନେ ବହୁଚ୍ ଉ କଣ କି ବ୍ୟସ୍ତ ଅସ୍ତବ୍ୟସ୍ତ ଲାଗିଥାଏ, ତ ଘର ଭିତରେ ବହୁତ ଲେ ବି ତ ଜାଣିଛନ୍ତି ବହୁତ ମାନେ ବିଜାର ଲାଗିଥାଏ। ହଁ, ତ ସେଥିପାଇଁକା ଟିକେ ବର୍ଷା ଋତୁ ଅସୁବିଧା ଲାଗେ।
ଉଁ ହୁଁ। କାହିଁ ନା କଥାରେ ଅଛି ଜଳ ବିହୁନେ ସୃଷ୍ଟି ସୃଷ୍ଟିନାଶ ଜଳ ବହୁଳେ ସୃଷ୍ଟିନାଶ, ମାନେ ଜଳ ଯ ଦି ନ ମିଳିବ ତ ମଣି ଜୀବଜନ୍ତୁ କିଛି ରହି ମାନେ ବଞ୍ଚିବା ସମ୍ଭାବନା ନାହିଁ। ଆଉ ଜଳ ଯଦି ଅଧିକା ହେଇଗଲା ଆବଶ୍ୟକଠୁ ତ ସେମି ତିରେ ବି ଲୋ ଜୀବଜନ୍ତୁ ନ୍ତୁ କି ମନୁଷ୍ୟ ବଞ୍ଚିବାର ସମ୍ଭାବନା ବହୁତ କମ୍। ଉଁ ତ ସେଥିପାଇଁ
ଆଜ୍ଞା।
ଯେତିକି ଆବଶ୍ୟକ ଆମର ସେତିକି ଜଳ ଦରକାର କିନ୍ତୁ ଆଜିକାଲି ତ ମାନେ ଚାରଦିନି ହେଲା ମେଘ ପକଉଛି ଏମିତି ଯେ କୁହନ୍ତୁନି ମାନେ ଯୋଉଠି ପାଣି ଯେତିକି ଦରକାର ନାହିଁ ତା ଠୁ ବି ଅଧିକା ପରିପୂର୍ଣ୍ଣ ହେଇଯାଉଛି ପାଣିରେ।
ହଁ, ଠିକ ଭାଇ ଠିକ ସେଟା ତ ଠିକ କଥା। ତ ବାହାରକୁ ବାଃ ହୁଁ ବାହାରକୁ ବାହାରି ବି ହଉନି ତ ଚାରଦିନି ହେଲାଣି ଲଗାତାର ବର୍ଷା ଯେହେତୁ ହଉଛି।
ହଁଅ ତାପରେ ରାସ୍ତାଘାଟ ପୁରା ପରି ମାନେ ପାଣି ଯାଉଛି ଯେ ଗାଡିରେ ଲୋକ କୋଉ ଯିବାଟା ବି ଅସମ୍ଭବ ହେଇଯାଉଛି।
ଆଜ୍ଞା ତ ଆ ଭାଇ କହିବି ଏ ଆମେ ଯାଇଥିଲୁ କାଲି ମାନେ ବୁଲିବା ପାଇଁ ତ ଅ ଆପଣ ମଣ୍ଡାସରତ ଶୁଣିଥିବେ ଆପଣ
ଆଜ୍ଞା ଆଜ୍ଞା
ହଁ ସ୍ତା ତା ବୁଲିବା ପାଇଁ ଯାଇଥିଲୁ ମାନେ ଆମେ ଅ ବହୁତ ମାନେ ଭିଜି ଭିଜି କାଲିଠୁ ମାନେ ଦେହ ଖରାପ ହେଇଗଲା।
ଆଜ୍ଞା ମାନେ ଆପଣ ଆପଣ ଓଦା ହେଇ ହେଇ ଆପଣ ବୁଲିବାକୁ ଯାଇଥିଲେ।
ଆଜ୍ଞା ଆଜ୍ଞା ମାନେ ଗଲୁ ଅ- ସେଇଠୁ ଫେରିଲା ବେଳକୁ ବହୁତ୍ ବର୍ଷା
ଆଛା ତାହେଲେ ଆପଣ ବୁଲି ସାରିଲା ପରେ ଓଦା ହେଇଛନ୍ତି।
ଅ ହଁ
ହଁ କିନ୍ତୁ ଝିପି ଝିପି ମେଘରେ ଓଦା ହବାର ବି ମଜା କିନ୍ତୁ ଅଲଗା ଗା କିନ୍ତୁ ଯଦି ଅଧିକା ମେଘ କା
ଅଧା ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା
ସେଇଟା ହଉଚି
ତ ମାନେ ବହୁତ ଅସୁବିଧା ଆଜ୍ଞା ତ ବହୁତ ମାନେ ଆମର ଆଜି ଏ ମାନେ ଥଣ୍ଡା ଜର ଥଣ୍ଡା ଜ୍ୱର ବି ବହୁତ ମାନେ ଯିଏ ଯିଏ ଯାଇଥିଲୁ ଆମ ସବୁ ସାଙ୍ଗସାଥି ତି ତ ସେମାନଙ୍କୁ ବହୁତ ମାନେ ଥଣ୍ଡା ଜର ଆଜ୍ଞା
ଅଁ ବର୍ଷା ଦିନେ ତ ମାନେ କହିଲା ଭଳିଆ ଥଣ୍ଡା ହଉ ଜର ହଉ ଏଇଟା ହଉଛି ସ୍ୱାଭାବିକ ଜିନିଷଟା ବର୍ଷା ଦିନେ କାହିଁନା ଯେତେ ବର୍ଷ କରେ ଯେତେଟା ଋତୁ ଅଛି ସବୁଠୁ ବର୍ଷା ଦିନରେ ହିଁ ଏଇ ରୋଗ ଉରା ମାନେ ଅଧିକାଂଶ ଲୋକଙ୍କୁ ହୁଏ।
ଆଜ୍ଞା
ହେଲା ଆରେ ନେ ଯ ଧର ଯଦି ଆମର ଉ ସବୁ ସବୁ ଋତୁରେ ଆମର ଯଦି ଦଶ ପରସେଣ୍ଟ କାହାକୁ ଯାହା କାହାର ଦେହ ଖରାପ ଥିବ ଆଉ ନାଣ୍ଟୀ ପରର୍ସେଣ୍ଟ ଦେହ ଖରାପ ବରଶ୍ ଶୀତ ଋତୁରେ ହିଁ ହୋଇଥାଏ।
ହଁ ଭାଇ ସେଇଟା ତ ଠିକ କଥା ଆପଣ ଅ ହଁ
କଣ କହିଲେ କହୁ ନାହାନ୍ତି କୁହନ୍ତୁ?
ଆପଣ ହଁ ଦେଖିଥିବେ ଭାଇ ମାନେ ବର୍ଷା ହବା ଦ୍ଵାରା ଯୋଉ ଆମର ବାହାରେ ଯୋଉ ଖାଲ ହେଇଥାଏ। ସେଇଠେ ତ ପାଣି ଜମିକି ରହିଥାଏ ତ ସେଇଠେ ମଶା ମାନେ ବି ବହୁତ ମାନେ ମଶା ତ ବହୁତ ମାନେ ଅଣ୍ଡା ଦେଇଥାନ୍ତି। ତ ତା ଦ୍ଵାରା ବି ଜ୍ଵର ବି ନିହା ହୁଆ ବା ନିହାତି ସବବି
ହଁ ମାନେ ଖାଲ ମାନଙ୍କରେ କେବଳ ଖାଲ ମାନଙ୍କରେ ନୁହଁ ଏମିତି କି ଦେଖନ୍ତୁ କୌଣସି ମାନେ ମାନେ ଟାର ହଉ କି ମାଠି ମାଠିଆ ହଉ କି ଆମର ଖପରା ହଉ ଆମର ମାନେ ନଟି ନୁଟା ହଉ ସେଇମାନଙ୍କ ଯୋଉଠି ଟିକିଏ ନାକୁ ପାଣି ଜମିଲା ବି। ସେଇଠି ମଶା ମାନେ କଣ କରନ୍ତି ନିଜ ଅଣ୍ଡା ଅଣ୍ଡା ଏଠି ଦେଇ ଦିଅନ୍ତି ଯାହା ଫଳରେ କି। ତାଙ୍କ ମସ ଭିତରେ କରନ୍ତି ଯାହା ଫଳରେ କି ମନୁଷ୍ୟ ମାନଙ୍କୁ ଆସିକି କାମୁଡିଲା ଫ ଫଳରେ ସେମାନେ ମ୍ୟାଲେରିଆ କି ଡେଙ୍ଗୁ ରେ ଏ ଏଇ ଟାଇପ୍ ର ମାନେ ରୋଗରେ ଆକ୍ରାନ୍ତ ହୁଅନ୍ତି।
ହଁ, ହଁ ସେଇଟା ତ ନିହାତି ଭାଇ ଅ,। ଜର ହେବାଟା ତ ହବ, ମାନେ ମ୍ୟାଲେରିଆ ହଉ କି ଡେଙ୍ଗୁ ସେଇଟା ତ ମଶା କାମ୍ବୁଡିବା ଦ୍ଵାରା ମତ୍ ମାନେ ବହୁତ ସ୍ୱାଭାବିକ କଥା ସେଇଟା। ତ ଜାଣିଛି ଭାଇ ବହୁତ ଲୋକ ମାନେ ସେ ମେ ଏ, ରୋଗରେ ମ-ଅ, ମୃତ୍ୟୁବରଣ ବି କରିଥାନ୍ତି।
ହଁ ହଁ ମାନେ ଅଧିକାଂଶ ମାନେ ଯୋଉମାନଙ୍କର ଅ, ଆବଶ୍ୟକଠୁ ଅଧିକା ଦେହ ଖରାପ ହୁଏ, ଯୋଉମାନେ ଜୁ-ମାନେ ଡା କ୍ତରଖାନା ଗଲା ପରେ ବି ସେମାନଙ୍କର ଦେହ ଅସୁସ୍ଥ ରୁହେ, ତ ଆପଣ ବି ଶୁଣିଥିବେ ଡେଙ୍ଗୁ ଜ୍ୱରରେ ବି ଲୋକ ମୃତ୍ୟୁବରଣ କରୁଛନ୍ତି। ମ୍ୟାଲେରିଆରେ ବି ମୁ ମୃତ୍ଯୁବରଣ କରୁଛନ୍ତି, ତ ସେଥିପାଇଁ ଆମକୁ ବର୍ଷ ଷା ଦିନେ ନିଜେ ସଚେତନ ରହିବା ଆବଶ୍ୟକ। ଶୋଇଲା ବେଳେ ଆମେ ମଶାରୀ ଟାଣି ଶୋ ଶୋଇବା ଆବଶ୍ୟକ, ବୁଝିଲେ? ଯାହା ଫଳରେ କି ଆମେ ରୋଗ ରୋଗରୁ ବଞ୍ଚିତ ହୋଇ ରହିବା।
ଆଜ୍ଞା। ତ ଆ
ଆଉ ଆପ୍
ଏବେ ବି ଆମର ଏପଟେ ତ ବହୁତ ବର୍ଷା ଏବେ ବି ଚାଲିଚି ବର୍ଷା।
ଆଜ୍ଞା ନା ଆମ ଆଡେ ବି ଚାଲିଚି ଭାଇ, ପୁରା ମାନେ ଦୁବୁ ଦୁବୁ ଦୁବୁ ଦୁବୁ କରିକି କାଚୁଛି। ବହୁତ ଜୋରେ, ବହୁତ ଜୋରେ ପକଉଛି, ହଁ ପ୍ରବଳ ଜୋର ପ କଉଚି, ଆମର ତ କରେଣ୍ଟ ନଥିଲା, ଏବେ ଆମର ଲାଇନ ଆସିଲା। ଏବେ ଆମର ଟିକେ ମାନେ ପାଞ୍ଚ ମିନିଟ୍ ପୂର୍ବରୁ ହିଁ ଲାଇନ ଆସିଛି। ଆଜ୍ଞା, ଭାଇ।
ଏପଟେ କରେଣ୍ଟ ବି ମାନେ ମାନେ ପାୱାର କଟ୍ ହେଇଛି ବୋଧେ। ଆମର ଏପଟେ ଏବେ ବି ଆସି ନାହିଁ, ବିଦ୍ୟୁତ ଏବେ
ଆଚ୍ଛା ତାହେଲେ ଆପଣଙ୍କର ତାହେଲେ ଆପଣଙ୍କର ସମୟ ସମୟ ଅନୁସାରେ ଅ, କଣ ଲାଇନ ଆସୁଛି?
ଆଜ୍ଞା, ଟିକେ ବର୍ଷା ହେଲା କି ନାଇଁ ଏଁ, ମାନେ ପାବାର କଟ୍।
ହଁ ମାନେ ଗାଁ ଗହଳିରେ ତ ସେମିତି ହୁଏ ଟିକେ ଧର ଯି ଗୋଟେ ପବନ ବି ଟିକେ ହେଇଯିବ ସିଏ କଣ କରିବେ ସାଙ୍ଗେ ସାଙ୍ଗେ ବିଦ୍ୟୁତ କଟ୍ କରିଦେବେ।
ହଁ, ହଁ ସେଇଟା ତ ଭାଇ ଅଁ, ଅସଲ ।
ହଁ ଗାଁରେ ତ ସେମତି ହିଁ ହୁଏ। ତାହେଲେ ଆପଣ ଏବେ, ତାହେଲେ ଆପଣ ଏବେ ଘରେ ଅଛନ୍ତି, ଆପଣଙ୍କ ଘରେ ଅଛନ୍ତି ଏବେ?
ଆଜ୍ଞା, ଆଜ୍ଞା, ଆଜ୍ଞା ଘରେ ମାନେ ଆମ ଚ-ମାନେ ଛାତ ଉପରକୁ ଯିବା ପାଇଁ ସିଡି କରାହେଇଚି, ସେ ସିଡି ସାଇଟ୍ ରେ ଟିକେ ଜାଗା ଅଛି, ସେଇଠି ଶୋଇଚୁ ଆଉ।
ଆଜ୍ଞା। ଆଚ୍ଛା, ଆଚ୍ଛା କାହିଁକି ନା ବାହାରକୁ ବି ବାହାରି ହବନି, ଏତେ ଜୋରେ ମେଘ ପକଉଚି ଯେ ବାହାରେ।
ଆଜ୍ଞା। ହଁ।
ହଉ ଭାଇ ଠିକ ଅଛି, ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା।
ମୋତେ ବି ଭାଇ।
ହଉ ଭାଇ ରଖୁଚି।
ହଉ ଭାଇ ଧନ୍ୟବାଦ ଭାଇ ଆଜ୍ଞା ଆଜ୍ଞା ଶୁରାତି। ଧନ୍ୟବାଦ।